ହ୍ୟାଲୋ।
କେମୁନ
ଜୟ ଶ୍ରୀ ଜଗନ୍ନାଥ ମୋ ଭୟସ ଭଲସେ ଶୁଭା ଯାଉଛି କି?
ହୁଁ ଭଲସେ ଶୁଭଛି।
ଆଉ କଣ କରୁଛନ୍ତି ଆପଣ?
ବାହାରେ ବୁଲୁଛି ଆଉ କଣ କରିବା ଆପଣ କଣ କରୁଛନ୍ତି?
ମୁଁ ଏଇ ବାହାରେ ବସିଛି ଆଉ ପବନ ଟିକେ ଦଉଛି। ଆଉ ଆପଣଙ୍କ ଆଡେ ହଁ କୁହନ୍ତୁ ପବନ କଣ?
ପବନ କୋଉଠି ହଉଛି ଭୁବନେଶ୍ଵରରେ ମୁଁ ତ ଅଛି। ଗଛ ଗଛର ପ ତ୍ର ହଲୁନି।
ଆପଣ ଭୁବନେଶ୍ଵର କୋଉ ଜାଗାରେ ଅଛନ୍ତି?
ମୁଁ ବର୍ତ୍ତମାନ କଳିଙ୍ଗ ଷ୍ଟାଡିୟମ ସେଇଠି ଅଛି।
ସେପଟେ ପବନ ହଉନି ଆମର ଏପଟେ ପବନ ହଉଛି।
ଆଚ୍ଛା ଆଚ୍ଛା ଦିଗଟା ସେପଟୁ ପରିବର୍ତ୍ତନ ହେଇ ଯାଇଛି ଆଉ।
ଆଜ୍ଞା ତ ଆପଣଙ୍କ ଆଡେ ବର୍ଷା ହଉଥିଲା କି?
ହଁ ଦି ଦିନ ହେଲାଣି ତ ହଉଛି ସକାଳେ ଆଜି ହଉଥଲା। ଆଠଟା ନଅ ଆଠଟା ବେଳକୁ ସାତଟା ବେଳକୁ ଛାଡିିକି କାଲି ବି ହଉଥିଲା।
ଓହୋ। ଆମର ବି ଏପଟେ ହଉଛି ଜୋରରେ ମାନେ ଏବେ ବି ବନ୍ଦ ଅଛି କିନ୍ତୁ ହଉଥିଲା ଜୋରରେ ସକ ସକାଳେ ବି ଜୋର ହଉଛି ଆମେ ପରୀକ୍ଷା ଦେବାକୁ ଗଲାବେେଳକୁ ଓଦା ହେଇ ହେଇ ଯାଇଛି।
ହୁଁ, ହଁ ସକାଳ ହଉଥିଲା ଏଇ ତାପରଠୁ ହେଇନି ସାତଟା ଟା ଆଠଟା ବେଳକୁ ଆଉ ହେଇନି।
ହେଇଛି ନା, ହଉଥିଲା ନା ଆମେ ଏଇ ବର୍ଷା କମିଲେ ସେଇ ଦିଟା ପରେ କମିଛି ବର୍ଷା ହଉଥିଲା।
ଏପଟେ ତାହେଲେ ହେଇନି।
ଆମର ଏପଟେ ହଉଥିଲା ଆମ ରାସ୍ତା ଯାକ ଏବେ ଶୁଖି ଯାଇଛି ନହେଲେ ଓଦା ହେଇକି ଥିଲା।
ଏପଟେ ସେଇ ସାତଟା ଆଠଟା ଯାଇକି ହଉଥିଲା ତାପଟେ ଆଉ ହେଇନି।
ଆଛା ଆଉ ଆଜି କଣ ଖାଇଛନ୍ତି ଆପଣ?
ମୁଁ ବି ଲାଇବ୍ରେରୀ ଆସିଲି ନା ଆଉ ହେଇନି ତାପରେ, ଆଉ ପଣି ଘରକୁ ଯାଇଥିଲି। ପୁଣି ଆସିବି ତ ସେତେବେଳୁ ବାହାରେ ବସିକି ହେଇନି ଆଉ।
ହୁଁ ଆପଣର ପବ ହଁ ପରୀକ୍ଷା ହେଇଛି ଭଲ ଆମର କଣ ହେଇଛି ନା କୋଶ୍ଚିିନ ରେ ଟିକେ ମିଷ୍ଟେକ୍ ଥିଲା ତ ସେଇଟା କଲେଜ ବାଲା ଏକ୍ଜାମ ଯେତେବେଳେ ଷ୍ଟାର୍ଟ ହେଲା ତୁମେ ସେତେବେଳେ ଦେଖିକି କୋଉ ଆଗ କୋଶ୍ଚିନ ଯୋଉଟା ଭୁଲ ଥିଲା ଆଗ ସେଇଟାକୁ କ୍ଲିଅର କରିଦେଇଥାନ୍ତ ଏ ଏକ୍ଜାମ ଅଧା ଅଧା ପୁରା ପାଖାପାଖି ମାନେ ଆମର ତିନି ଘଣ୍ଟା ଏକ୍ଜାମ ହଉଛି ଯେ ତୁ ଏଗାରଟାରୁ ସା ସାଢେ ବାରଟା ବେଳେ ଆସିକି ଆମକୁ କହୁଛନ୍ତି କି କୋଶ୍ଚିନ ଚେଞ୍ଜ କର କୋଶ୍ଚିନ ଚେଞ୍ଜ କଲା ବେଳକୁ ଯାହେଲେ ତ ଆମେ ସବୁ ଲେଖି ଦେଇଛୁ ନା ଅଧା ଅଧା ପ୍ରାୟ ପାଖାପଖି ସରିଲାଣି। ତାପରେ କୋଶ୍ଚ କୋସ୍ଚିନ୍ ଚେନ୍ଜ କଲାବେଳକୁ ଅଧା କାଟି କାଟି ଦେଲେ ତା ପରେ ରାଗ ଚିଡିଲା ପ୍ରବଳ ତା ପରେ କହୁଛନ୍ତି କି ସେଇଠି ଆଉ ତମକୁ ଆଉ ଟାଇମ୍ ଦିଆହବନି ତମେ ଯେତିକି ଟାଇମ୍ ଅଛି ସେତିକି ଟାଇମ୍ ରେ ହିଁ ଲେଖ। ପ୍ଲି ମା ଙ୍କୁ କଣ କହିବୁ ତାଙ୍କୁ।
ଆରେ ରାଗ ଲାଗିବନି ତମେ ଯଦ କୋଶ୍ଚି ତମେ ତ ଦେଖିଦବା କଥା ନା କୋଶ୍ଚିନ୍ କଣ ଆସିଛି କଣ ନାଇଁ? ତମେ ଦେଖିକି ପିଲାଙ୍କୁ ଜଣେଇବା କଥା। ଆଉ ପିଲା ଥୋଡି ନା ଛାଡି ପିଲା ଥୋଡିନା ଛାଡି ଭାଇ ଏବେ ଟେ ମାର୍କ ଥିଲେ ଛାଡି ନମ୍ବରଟା ଛାଡିଲେ ହୋଉ ଯାହା ପାଉଛି ତାହା ଲେଖଦବା କାଳେ ମାର୍କଟା ମିଳିଯିବ କି ଏଇ ଆଶା ରେ ସମସ୍ତେ ଲେଖି ଦିଅନ୍ତି ‌।
ମୁଁ ତ ସେଇଆ କରିଛି। ମୁଁ ତ ଆଉ କୋଶ୍ଚିନ ବି ବାଟିନି ମୁଁ ଭାବିଲି କି ହଁ ମୁଁ ଆମେ ଫାଷ୍ଟ ଦେଖିଲୁ ହଁ କୋଶ୍ଚିନ ଟା ଭୁଲ ଅଛି ଆଉ କୋଶ୍ଚିନ ଭୁଲ ଅଛି ମାନେ କହିବେ ଗ୍ରେସ୍ ମାର୍କ ମିଳିବ ତ ହଁ ଛାଡ ଆଟେଣ୍ଡ କରିଦେବା ତ ମୁଁ ଆଟେଣ୍ଡ୍ କର ଗଲି। ଆଟେଣ୍ଡ କଲା ବେଳେ ସେ ଅଧାରୁ ସିଏ ଆସିକି କୋଶ୍ଚିନ ଚେଞ୍ କର ପ୍ରାୟ ପାଖାପଖି ସବୁ କାଟିଲେ।
ହୁଁ
ସେଠି ପୁରା କୋଶ୍ଚିନ ଲେଖିଲାକୁ ପନ୍ଦର ମିନିଟ୍ ଆମର ଏପଟେ ଗଲା କିନ୍ତୁ କହିଲେ କି ତମକୁ ଆଉ ଟାଇମ୍ ଦିଆ ହବନି ତମେ ତମର ମ୍ୟାନେଜ କରି ଲେଖିବ।
ହୁଁ ନା ଜାଣୁନାହାନ୍ତି କିଛି ବି। ତମେ ତମ ପିଲା ମାନେ ଟିଚର ତାଙ୍କ ସୁବିଧା ଦେଖି ଦଉ ପିଲା ଯୋଉ ପା ପନ୍ଦର ମିନଟ୍ ହେ ତାର ଲେଟ୍ବ ସେଉଠ ଆଜଷ୍ଟମେଣ୍ଟ କରିବ
ଆଜି ଫେରେ ଗୋଟେ ପିଲାଟେ ଆସିଲା ଲେଟ୍ ରେ ମାନେ ଦଶ ମିନିଟ ଲେଟ ହେଇଗଲା ତ ତାର ମାଇନଟ ପର ହେଲା ପଟନୀ ତା କୁ ଦେଇଛନ୍ତି କି ଇକୋନୋମିକ୍ସ ମାନେ ପେ କୋଶ୍ଚିନ୍ ହେଲାକୁ ସିଏ ସିଏ ଫାଷ୍ଟ ହଡବଡିଆ ଜଲ୍ଦି ଲେଟ୍ ଟିକେ ଆସିଲା ବୋଲି ସିଏ ଆଗ ଷ୍ଟାର୍ଟ କଲା କୁ ସେ କହୁଛି ଆରେ ମୁଁ ପଢିଛି କଣ ଏରା ଏ କୋଶ୍ଚିନ ସବୁ ପଢିଛି ଦେଖିଲା ବେଳକୁ କୋଶ୍ଚିନ୍ ଇକୋନୋମିକ୍ସ କୋଶ୍ଚିନ୍। ଫେରେ ସେଇଠି କହିଲାକୁ ତାପରେ ଫିର୍ ସେ ପିଲାଟା ଉପରେ ଚିଲଉଛନ୍ତି କି ତୋର ଭୁଲ ତୁ କାଇଁ ଲେଟ୍ ରେ ଆସିଲୁ।
ନାରେ ଲେଟ୍ ରେ ଆସଲୁ ବୋଲି କଣ ମୋ କୋଶ୍ଚିନ୍ ଟା ଭୁଲ ହେଇ ଯିବ ତମେ ଦେଇଦବ ‌। ଆ ଟିଚର ଗଲୁଆ ପିଚ୍ ସେ ଯୋଉ
ଉଁ ହୁଁ ଥାଉ ଥାଉ ସେତିକି ଥାଉ।
ଓ ହୋ
ହଁ ହଁ ଆମେ ଜାଣୁଛୁ ଆଉ କଣ କହିବୁ।
ଆଁ ସେମିତିଆ ସେମିତି ହେଲେ ଗୋଟେ ପିଲା କଣ କରିବ?
ଆଉ ପିଲା ବି ସେଇ ଯୋ ଯୋଉ ପିଲାକୁ ଆସୁ ନ ଥିବ ସେ ତ ସେଇ ପିଲା କଣ କରିବ ଭକୁଆଙ୍କ ଭଳିଆ ବସିବ ଆଉ କଣ କରିବ।
ଅ ଆ ତମେ ତମେ ସେଟା ଆର୍ଜେସମେଣ୍ଟ କରିକି ତମେ ସେଟା ଆଗରୁ ପ୍ଲାନିଂ କରି ଥିବା ନା ନାଇଁ କଣ ସେଇ ଜିନିଷରାର ଇକୋନୋମିକ ଯଦି ଇଆ ପଡିଥିଲା ତାର ସିଟରେ ଅଲଗା ରଖି ଦବା କଥା ନା। ତମେ କାହିଁକି ମିକ୍ସ କରିକି ପକଉଛ? ଯାର ସବଜେକ୍ଟ ଅଲଗା ତାର ଅଲଗା ରୁମ ରେ ପକେଇବ। ଅ ସବ୍ଜେକ୍ଟ୍ ଅନୁଯାଇ ହେଠୁ ଚେଞ୍ଜ ଚାଞ୍ଜ କଲ ସବୁ ଯଦି ମିକ୍ସ କରିକି ପକେଇବ। କୋଶ୍ଚିନ ଦେବାର ଭୁଲ ଭାଲ ହବନି?
ଯେ ମେନ୍ କଥା ହେଲା ୟୁନିଭରସିଟି ରେ ଟିକେ ଭଲସେ ବୁଝିବା କଥା ଆଉ ୟୁନିଭରସିଟ ତ ତା ମନ ମାନି ଚଲଉଚି। ପିଲାଙ୍କୁ ଦିଆ ହଉଛି କି ଟାଇମ୍ ଛଅ ମାସ ଭିତରେ ପିଲାମାନେ କେମିତି କୋର୍ସ ସାରିକି ପଢା ପଢି କରିବେ। ଆମର ଛଅ ମାସ କଣ ଆମର ତିନି ମାସ ଯାଉଣୁ ମ ଦୁଇ ମାସରୁ ପରୀକ୍ଷା ସରୁ ସରୁ ଆମେ ପରୀକ୍ଷା ସରିଲା ମାନେ ଫାଷ୍ଟ ଟାଇମ୍ କେତେ ଜାନୁଆରୀ ସେଡି ଇଏ ଯୋଉ ଆମର କେତେ ଫେବୃଆରୀ ଦୁଇରେ ଫେ ମାନେ ସଇଲା ପ୍ରାକ୍ଟିକାଲ ସବୁ ବଗେରା ସରିକି ଆମର କେବେ? ହେଇଗଲା କି ଫେବୃଆରୀ ପନ୍ଦର ଟିକେ ପରିକ୍ଷା ସରିଲା। ମାର୍ଚ୍ଚ ଦୁ ମାର୍ଚ୍ଚ ବାର ଆଡକି ମେଡିସମ ଆ କଣ ତମେ। କଲେଜରେ ନିଜେ ପଢେଇଛନ୍ତି।
ସେମିଷ୍ଟରରେ ସେୟାର ଟୋଟାଲ। ଛଅ ମାସ ଲୋକ ପଢେଇବାଟ ସେ ଅଢେଇ ମାସ ତିନି ମାସରେ। ଗୋଟେ ପରେ ଗୋଟେ ଏକ୍ଜାମ ଚାଲିଵ। ସିଏ ପଢେ କିଛି ପଢେଇନି ତ ସିଏ। ଯେତିକିଟା କ୍ଲାସ ତାଙ୍କର ଥିବ ମାନେ ତିନି ମାସରେ ତାଙ୍କର। ପନ୍ଦରଟା କ୍ଲାସ ପନ୍ଦରଟା କ୍ଲାସ ହିଁ ଟୋଟାଲ ଆଉ ଅଧିକ କରିନି କି ଯୋଉ ଯାଇଁ ଗଲା।
ଏଇ ଥିରେ ମ୍ୟାମ୍ କହିବ କିି ତମେ ତ ପଢୁନ ତମେ ସବୁ
ହଁ ହ। ସେ ତ କହିବେ ତାଙ୍କ କାମ କହିଲେ କାମ ସେ କହିବେ ତମେ ପଢୁନୁ ଆଉ। ବହି ଅଛି ପାଠ ଅଛି ଆମେ ତ ପଢେଇ ପଢେଇ ହେଲା ତମେ ପଢୁନ ସେମିତି କହି ଆଉ। ହେଲେ ସିଏ ଜାଣୁ ନାହାନ୍ତି ଯେ କେତେ ବର୍ଷ ଶିଲା ବର୍ଷ ସରୁଛି ସିଏ ଦେଖୁନାହାନ୍ତି। ସିଏ ଆସିଲେ ତାଙ୍କର ଟାର୍ଗେଟ ପନ୍ଦରଟା କ୍ଲାସ ତିନି ମାସ ଭିତରେ ପନ୍ଦରଟା କ୍ଲାସ୍ ହେଇଗଲା। ସିଏ ଗଲେ ଯେ ଆମର ସବୁ ସରିଗଲା।
ପନ୍ଦରଟା କ୍ଲାସ ରେ ପିଲା ବୁଝନ୍ତୁ କି ନ ବୁଝନ୍ତୁ ଆମର ମ୍ୟାମ୍ ଅଛନ୍ତି ସେ ଆସନ୍ତି ମାନେ ଯୋଉ ପେପର ଯାକ ସବୁ ମାନେ କଷ୍ଟ ପେପର ମୋର ଆମ ଫାଷ୍ଟେ ଯୋଉ ସବୁ କଷ୍ଟ ପେପର ଥିଲା ସବୁ ସେଇ ସେଇ ପେପର ସବୁ ଯାକ ଧରି ଦଉଛନ୍ତି ଯୋଉଟା କିି ତାଙ୍କ ପାଠ ପଢା ଟା ବୁଝି ହଉନି ଆଉ ସାର୍। କଣ ମାନେ ସିଏ ପୁରା ଫ୍ରେସ ଭ ତାଙ୍କ ପାଠ ପଢା ଟିକେ ବୁଝି ହଉଛି। ଦେଖିଲାକୁ ତାଙ୍କୁ ଏପଟେ ସେକେଣ୍ଡ ସେମ ବେଳକୁ ମାନେ ଆମେ ଯୋଉ ଫାଷ୍ଟେ ଟାଇମ୍ ଖାତା ଚକିଂ ଚାଲିଥିଲା। ତ ତାଙ୍କୁ ସବୁ ଖାତା ଦେଖା ରଖିଦେଲେ ତ ଖାତା ଦେଖିଲାକୁ ସାର୍ ପଢେଇ ପାରିଲେନି। ଦେଖିଲେ ସିନା କୋର୍ସ ନା ଏବେ କିନ୍ତୁ ପିଲାଙ୍କର ସେ ପେପର ଟା ଖରାପ୍ ହେଇଛି ପିଲା କହୁଛନ୍ତି ନା ଆମ ବ୍ୟାକ୍ ଲାଗିବ ସେ ପେପରରେ।
ହଉ ଏ ଏମିତି ଏକ ଶନସ୍ତା ଆଉ। । ପାଠ ପଢା ନାଇଁ ଖାଲି ତମେ ତମେ ନିଜସ୍ୱ ଯାହା ପଢିପାରିବ ଏଇ ହଉଚି କଥା। ତାପରେ ଲାଇବ୍ରେରୀ କଣ ଆଭେଲେବୁଲ ବହିଥିବ ନଥିବ।
ବହି ମେନେ ହେଲା ଏବେ ଯୋଉି ଏନିବି ସିଷ୍ଟମ୍ କରି ଦେଇଚି ଟୋଟାଲି ବହି ମାନେ ମିଳୁନି ଭଲସେ।
ସେତେବେଳେ ଆଭେଲେବୁଲ ନଥିବ ପରା ତମେ ମାନେ ଗୋଟିଏ ବହିରେ ହ ମାନେ ସେ ସବ୍ଜେକ୍ଟ ଆମେ କୋଉଠି ଆଣିବୁ କଣ ଯୋଗାଡ କରିବୁ। ହଁ ନାଇଁ ଯେ ପୁରୁଣା ସିଲା ବସ୍ ଅଛି ୟୁଟ୍ୟୁବ ରେ କି କୋଉଥିରେ ମାରିବୁ ପ୍ରିଭିଏସ ର କୋଚିଂନ୍ ପଢିଦେଲୁ। ଆଖି ଦେଇକି ପଳେଇଲୁ ଠିକ୍ ଅଛି। ଆଉ ତ ମାନେ ତାର ସିଲାବସ ନାହିଁ ତାର ବହି ତ ନାହିଁ ଆମେ କରିବୁ କଣ ପରୀକ୍ଷାରେ କଣ ଟା ଲେଖିବୁ।
ସେଇଟା ୟୁନିଭର୍ସିଟି ଦେଖିଲ ଶୁଣିବା କଥା ଆମର ୟୁନିଭରସିଟି କଣ କହିଛି। ଆମର ବର୍ଷକୁ ମାନେ ଦୁଇଟା ସେମିଷ୍ଟାର ହବ।
ହୁଁ।
କିନ୍ତୁ ଆମ ଲାଗିଲାଣି ଯେ ଆମେ ବର୍ଷକୁ ମାନେ ଏବେ ଫାଷ୍ଟେ ଜାନୁଆରୀରେ ଦେଇଛୁ। ମାନେ ଫେବୃଆରୀରେ ସରିଲା ଏବେ ଦେଲୁ ଗୋଟେ ଏଇଟା ଜୁଲାଇ ରେ ସରିବ ତ। ତାପରେ ଆଉଥରେ ସାର୍ କହୁଛନ୍ତି କି ନଭେମ୍ବରରେ ଆଉଥରେ ଥାର୍ସେ ହବ।
ନଭେମ୍ବରରେ କୁ ଯିବନି ସେଟା ସେ ଫେବୃୟାରୀ କି ପଳେଇବ।
ନା ନା ଆମ ନଭେମ୍ବରରେ ହବ ମାନେ ଆଡିଟା ଯାଉଛି ନା ତ ଆଡିଟା ତା ମନ ମାନି କରଉଛି।
ଆଚ୍ଛା ଆଚ୍ଛା।
ତ ତାକୁ କିଏ କିଛି କୋଷ୍ଟିନ୍ କରିପାରିବନି କି ତମେ କାଇହିଁ କରାଉଛ ଆଉ
ତମ ଏଇଟା ଜୁଲାଇରେ ସରିଗଲା ଜୁଲାଇ ରେ ସରିଗଲା ପରେ ତମର ଛୁଟି ଦେଇଦବ ଦଶ ଦିନରେ କେ ହ୍ୟାଲୋ।
ହଁ ହଁ ଶୁଭିଲା।
ଦଶ ଦିନର ଛୁଟି ଦେଇଦବ। ତାପରେ ଫର୍ମ ଦମିଷ୍ଟର ପାଇଁପ ତିନି ମାସ ହେଲା ବେଳକୁଣ୍ଟର ସିଜନ ରେ କରିଦବ ମାନେ ଫେବୃୁଆରୀ ତାହେଲେ ଡିସମ୍ବର ମଥରେ ଗୋଟେ କରିଦବ ମାନେ ଣ୍ଟର ସିଜନରେ ଗୋଟେ ପରୀକ୍ଷ କରିଦବ। ହଁ
ସେମାନେ ଟିକେ ବୁଝିବା କଥା ଏବେ ଯୋଉ ପିଲାଙ୍କର ବ୍ୟାଗ୍ ଲାଗିଥିବ ମାନେ ଆମରଚୁ ଆମର ଏ ପରୀକ୍ଷା ସରିଲା କେବେ ଫେବୃଆାରୀ ସରିଲା ଆମର ଏବେ କହିଲେ ସେ କହିଲେ ତମର ଏବେ ଏ ଏକୋଇଶି ମାନେ ଏପ୍ରିଲ ଭିତରେ ତମର ଏଜାମ୍ କରିକି ସା ଏ ଭିତରେ ତମର ଏଜାମ୍ କରିକି ସାରିବୁ ତାପରେ କଲେଜ୍ ଛୁଟି ଦବୁ ମାନେ ସେ ସେକେଣ୍ଡ ସେମିସିଷ୍ଟ୍ରି କରିଦବେ ତ ଯୋଉ କଲେଜ୍ ରାଲି କଲେ ମାନେ ସେଇଟା ଇନ୍ଦିରାଗାନ୍ଧୀ କଲେଜ୍ ଗୋଟେ ସେ କଲେଜ୍ କୁ ତାଙ୍କ ଅଣ୍ଡରରୁୁ କାଟିଦେଲେ।
ହଁ।
ତାଙ୍କ ବିରୋଧରେ ପାଟି ଫିଟେଇଲେ ବୋଲି ତାଙ୍କ କଲେଜ୍ ନାଁଟା କାଟିଦେଲେ‌।
ଆଚ୍ଛା। ହଁ ଯିଏ ପାୱାର ଉପରେ ଅଛି କାଟି ଇଏ କରିବେ ଆଉ। ଏମିତି କଣ କରିବାିବା କଥା ଆରେ ପିଲାଙ୍କୁ ତମେ ଗୋଟେ ପଦବୀରେ ଅଛ। ଅ ପିଲାଙ୍କ ଭବିଷ୍ୟତ ଦେଖିବାକୁ ପଡ଼ିବନା ତମେ ନିଜସ୍ୱ ଅ ମନ ମାନେ କଲେ। କେମିତି ହବ। ପିଲା ଯ ଯେହେତୁ ଜଣେ ମାନେ ତା ଭବିଷ୍ୟତ ସେ ପଡ଼ୁଚିନା ତମେ ତା ଭବିଷ୍ୟତ ସହିତ ଇଏ କଲେ କେମିତି ହବ।
ଯେମିତି ଆମକୁ ଟେନ୍ଥ ଟାଇମ୍ ବେଳକୁ କି ପ୍ଲସ୍ ଟୁ ବେଳକୁ କି ନା ହଁ ଏଇ ଚାପ୍ଟର ଅଛି ତ ତ ପ୍ଲସ୍ ଟୁ ଟାଇମ୍ ରେ କଣ ଆମକୁ ପୁରା ହଁ ଏତିକି ଏତିକି ପଢିଦେଲେ କି ଏଇ ଭ ସାର୍ ଏମିତି ଏତିକି କୋସ୍ଚିନ୍ ଆସୁଚି ତ ସେଇଟା କହିଦେଲେ ହଁ
ପୁରା ପୁରା ପପର ବର୍ଷେ ତାର ପୁରା ସିଡୁଲୁ ପୁରା ସେମ ମାନେ ଫେ ଫେବୃୟାରୀ ନହେଲେ ମାର୍ଚ୍ଚ ମାସରେ ତାର ପରୀକ୍ଷା ହେବ ସିଡୁଲୁ ସେଇଆ। ପ୍ରପର ତାର ପୁରା ଗୋଟେ ସିଡୁଲେରେ ଚାଲିଚି।
କଣ କରିବୁ ଆମେ ତାପରେ ଆମେ ଦିଦି ମାନଙ୍କୁ ସିନିୟର୍ ମାନଙ୍କୁ ପଚାରୁଚୁ କାହାର ବ୍ୟାଗ୍ ଲାଗିଚି କାହାର ବ୍ୟାଗ୍ ଲାଗିନି ଦେଖିଲାକୁ ଆମ ଡିପାର୍ଟମେଣ୍ଟ ପ୍ରାୟ ପିଲାଙ୍କର ମାନେ ବ୍ୟା ଲାଗି ଯାଉଚି ମାନେ ଯଦି ଫାଷ୍ଟ ସେମ ନ ଲାଗୁଚି ସେକେଣ୍ଡ ସେମ ସିଓର ଲାଗୁଚି।
ହଁ ଲାଗିବନି କେମତି ନ ପଢିଲେ ତ ଲାଗିବ। ଅ ନ ପଢ଼େଇବଯଦି ଟିଚର୍ ହେନେ ନପଢେ ସେଟା ଯଦି ସିଲ ସିଲ ନକରେ ଅଜ ଲାଗିବ।
ଏଇଭଳିଆ କାହାକୁ ଆଉ ଦୁଃଖ କ ହଉ।
ହୋଉ ତ
କଥା ହେଇକି ଭଲ ଲାଗିଲା ହଁ ହଁ। କାଟଦିଅ।